ହାଲୋ
କଣ କରୁଚନ୍ତି?
ଏଇଠି ବସଚି ଆପଣ?
ମୁଁ ବି ବସଚି ଆଉ ଖାଇସାରଲଣି?
ହଁ ଖାଇଚି।
କଣ ଖାଇଚ?
ଭାତ, ଡାଲି, ଭଜା, ଆଳୁଭର୍ତ୍ତା।
ଓହୋ ଆଉ କଣ ଆଉ କଣ କରୁଚ ଏବେ?
ଏଇଠି ବସିଥିଲି ବର୍ଷା ତ ହଉଚି। ଆପଣ କଣ କରୁଛନ୍ତି?
ମୁଁ ବି ବସିଥିଲି ଆଉ।
ଖାଇସାଇଲେଣି?
ହଁ ଖାଇବା ସରିଲାଣି।
କଣ ରୋଷେଇ ହେଇଥିଲା ଆଜି?
ରୋଷେଇ ହେଇଥିଲା ଭାତ, ଡାଲମା, ଆଳୁ କଲରା ଚିପ୍ସ ଆଉ ପୋଟଳ ଆଳୁ କୁ ମସଲା ଦେଇକି ଭାଜିଥିଲି ଆଉ।
ହୁଁ ହୁଁ। ଆପଣ କଣ କରନ୍ତି?
ମୁଁ ହାଉସ ୱାଇଫ୍।
ଓ ହୋ। ।
ତମେ କଣ କର ପଢୁଛ ନା ଏବେ?
ଆଜ୍ଞା।
ଓ କୋଉ କ୍ଲାସ୍?
ପ୍ଲସ ଥ୍ରୀ ଫାର୍ଷ୍ଟ ଇୟର।
ହଁ।
ହୁଁ।
ଷ୍ଟ୍ରିମ୍ କଣ?
ମୋର ଏଜୁକେସନ୍ ଅନର୍ସ ଅଛି।
ଓ ହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଭଲ ଅଛନ୍ତି। ଏମିତି କେ ବର୍ଷା ପାଗ ଯୋଗୁ ସମସ୍ତଙ୍କ ଥଣ୍ଡା ଟିକେ ଧରିଛି ଆଉ।
ହଁ।ଘରେ କିଏ କିଏ ଅଛନ୍ତି?
ବାପା, ମା ମୋ ବଡ ଭଉଣୀ ମୁଁ।
ଉଁ ହୁଁ।
ହୁଁ। ଆଉ ସମସ୍ତ ଗାଁ ରେ ଆଉ।
ଓ ହୋ ତମେ ଏବେ କୋଉଠି ରହୁଛ କି?
ଆମେ ଭୁବନ ରେ ଅଛୁ। ମୋ ବାପା ଭାଇ ଫରେଷ୍ଟ ଅଫିସ ଚାକିରୀ କରିଛନ୍ତି ତ ସେଇ ।
ଆଚ୍ଛା।
ହୁଁ। ଆପଣଙ୍କ ଘର ଟା କୋଉଠି?
ଆମର ସେଇ ଭୁବନର ପାଖ ପାଖ ପାଖ ଆରିଆ ଆଉ।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
ବାଲିିବୋ ଜାଣିଛନ୍ତି କି?
ହଁ ଜାଣିଛି ବାଲିବୋ।
ହଁ ସେଇଠି।
ଉଁ ହୁଁ। ଆପଣ ଆପଣ ଦେହପା ଭଲ ଅଛି?
ହଁ ସମସ୍ତେ ଭଲ ଯେ ସେଇ ଥଣ୍ଡା ତ ସମସ୍ତଙ୍କୁ ସେମିତି ହେଇଯାଇଛି ଟିକେ ଆଉ। ଏଇ ବର୍ଷା ରେ ଓଦା ହେଇକି
ହଁ। ହଁ। ଆଉ କଣ କୁହନ୍ତୁ?
ଆଉ କଣ ଯୋଉ ରଜ କେମିତି କଣ ହେଲା ଗାଁ କୁ ଯାଇଥିଲେ ନା ଭୁବନ ଥିଲେ?
ମୁଁ ଭୁବନ ଥିଲୁ ଭୁବନରେ ତ ଭଲ ରଜ ପାଳନ କରାହଉଛି। ହୁଁ ହୁଁ ସବୁ ହସ ପଡୁଛି ଦୋଳି ଫୋଳି ବଢିଆ ବଢିଆ ଦୋଳି ପଡୁଥିଲା।
ବୁଲାବୁଲି କଲ?
ହଁ ବୁଲାବୁଲି କଲୁ।
ହଁ ଭୁବନରୁ ଆଗ ଆଗକୁ ତ ଆସୁଛି ଗଣେଶ ପୂଜା ଆଉ।
ହୁଁ ଭଲ ଗଣେଶ ପୂଜା ବି ଏଠି ଭଲ ହୁଏ। ଆପଣ ଆସନ୍ତି କଣ ଦେଖି?
ହଁ।
ଓ ହୋ ମେଲୋଡି ଫେଲୋଡି ସବୁ ହୁଏ।
ହଁ ମେଲୋଡି ତ ଯାହା ମେଲୋଡି ତ ଦେଖି ହୁଏନି କାହିଁକି ନା ଦୂର ଜାଗା ନା ରହିକି ଝିଅ ପିଲା ଯେହେତୁ ଦେଖିବେ ଏତେ ସମୟ ରାତିରେ ରହିବେନି ପଳେଇ ଆସୁ କିନ୍ତୁ ବୁଲାବୁଲି କରିବାକୁ ଯାଉ। ଯୋଉ ଗଣେଶ ମେଢ ସବୁ ବୁଲି ବୁଲିକା ଦେଖିକି ଆସୁ।
ଓହୋ ଆଉ ରଥଯାତ୍ରା କୁ ଆସିବେ
ରଥଯାତ୍ରା ଆମ ଗାଁରେ ବି ଭଲ ରଥ ହୁଏ।
କେମିତି କଣ ରଥଯାତ୍ରା ହୁଏ?
ରଥ ଆମର ଏଠି ଠାକୁର ଅଛନ୍ତି ମାନେ ବଡ ମନ୍ଦିର ଅଛି। ସେଠି ବଡ଼ ରଥ ଯାତ୍ରା କରୁଛନ୍ତି ଆମ ଗାଁରେ ସାରା ଟୋଟାଲି ମାନେ ଯୋଉ ରୋଡ ଅଛି ସବୁ ରଙ୍ଗୋଲି କରାଯାଏ। ଏମତି ରଥ ଟଣାଯାଏ ଆଉ।
ହୁଁ । ଗୋଟେ ରଥ ନା?
ହଁ।
ନା ଗୋଟେ ରଥ ସବୁଆଡେ।
ଗୋଟେ ପୁରୀ ମନ୍ଦିରରେ ହିଁ ତିନିଟା ରଥ ହୁଏ ସମସ୍ତେ ସବୁଆଡେ ଆଉ କଣ ତିନି ତିନିଟା ରଥ କରିହବ କି?
ଆମ ଭୁବନରେ ହଉଛି ତିନିଟା ରଥ।
ହଁ କି।
ଭୁବନରେ ତିନିଟା ରଥ ହୁଏ।
ହଁ ଆମର ଏପଟେ ଯୋଉ ସୁକିନ୍ଦା ଅଛି ସୁକିନ୍ଦାରେ ବି ତିନିଟା ରଥ ହୁଏ।
ହୁଁ।
ଆଉ କଣ କୁହ ପଢାପଢି କେମିତି ଚାଲିଚି?
ହୁଁ ଭଲ ଚାଲିଚି।
ଏଜାମ ସରିଥିଲା ପୁଣି ଫାର୍ଷ୍ଟ ସେମିଷ୍ଟାର ପୁଣି ସେକେଣ୍ଡ ସେମିଷ୍ଟାର ଏକଜାମ୍ ହବ।
ଆଚ୍ଛା। ହଁ ଆଉ ଘରେ ସମସ୍ତେ ଏବେ କଣ କରୁଛନ୍ତି ଖାଇ ପିକି ଶୋଇଲେଣି ସମସ୍ତେ?
ହୁଁ ହ ଖ ଖାଇବିକି ଶୋଇନାହାନ୍ତି ବାପା କଣ ହୁଁ ସିଆଡୁ କୁଆଡେ ବାହାର ଆଡେ ଯାଇଛନ୍ତି। ଆଉ ବୋଉ ହଉଛି କଣ କାମ ତାର କରୁଛି ଆଉ? ଆଉ ମୋ ଦିଦି ତ ସେ ଯାଇଛି ତାର ଡଉଟି ରେ।
ଓହୋ ସେ ଡିଉଟି କୋଉଠି ଯବ୍ କରୁଛନ୍ତି କି?
ଜବ ସେ ତାର ପଢା ସାରିନି ସେ ଘରେ ବସି ସୁଜଲି ଆକାଉଣ୍ଟାଣ୍ଟ କାମ କରୁଛି ଏଠି ମାର୍ବଲ କାହ୍ନା ବିଲ୍ ବାହାର କରୁଛି।
ଆଚ୍ଛା।
ବିଲ୍ ବାହାର କରିଛି ସିଆଡେ ଟିଉସନ ବି କରୁଚି ଟିୟୁସନ୍ କରିକି ଏଥିରେ ଆସୁଛି ହୁଁ।
ବଢିଆ ଆଉ।
ହୁଁ।
ପଢାପଢି ସହିତ ବି ଇନକମ ଚାଲିଛି ନା ପଢା ସରିଲାଣି ତାଙ୍କର।
ହଁ ପଢା ସରିଲାଣି ପିଜି ଖାଲି କରୁଛି ପିଜି ଚାଲିଛି ତାର।
ଓ ଭୁବନ ଏରିଆ ମାନେ ବସିକି ରହିବା ଟା ଠିକ ନାହିଁ ଯୁଆଡେ ହେଲେ କାମ ମିଳିଯିବ ତ କାମ କରିବ। ସେଟା ଠିକ ଅଛି ।
ହଁ, ହଁ।
ଆଉ ଏମିତି ନୁହଁ କି ସେଠି କାମ ମିଳିବନି ବହୁତ ସାରା କାମ ଅଛି । ବାସ୍ କରିପାରିଲେ ହେଲା ।
ବନି
ହ
ସୁଇଜ୍‌ ଅଫ୍ ହେଲା ।
କଣ ସୁରଜ୍ ଅଫ୍ ହେଲା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କଣ ସୁଇଜ ଅଫ ଫୋନ୍‌ ସୁଇଜ ଅଫ ହେଇଗଲା କି ନା କଣ?